ହଁ ହ୍ୟାଲୋ।
ଆଜ୍ଞା ଏବେ ଜଣା ପଡ଼ିଲା ତ ଆପଣଙ୍କୁ।
ହଁ ଆସୁଛି ଆପଣଙ୍କୁ ମ ତରକୁ ଯାଉନି କମ୍ପ୍ଲିଟ କରିଦବ।
ଆଜ୍ଞା।
ଏ କଲ୍ ଟା କମ୍ପ୍ଲିଟ କରିଦବା।
ହଁ ହଁ କୁହନ୍ତୁ।
କଣ କରୁଥିଲେ ଆପଣ?
କିଛି ନାଇଁ ଏବେ ଜଷ୍ଟ୍ ଖାଇତେ ଖାଇକି
କୋଉଠି ଆପଣଙ୍କର?
ମୋର ବଲାଙ୍ଗୀର, ଆପଣଙ୍କ ଘର କୋଉଠି?
କରୁଛନ୍ତି ନାଇଁ ଆ ଆମର ଯାଜପୁରରୁ ଅଛି।
ସେ ସେ ନାଇଁ ନା ଏବେ ଜ କିଛି କରୁନି ଏବେ ଜ ବି ନେଇଯ ଯାଉ।
ଓ ହୋଉ କଣ କ୍ଵାଲିଫିକେସନ ଅଛି ଆପଣଙ୍କର?
ମୋର ଗ୍ରାଜୁଏସନ କରୁ କ୍ଵାଲିଫିକେସନ ଅଛି କରିଛି ଆଉ ସିଟି ବି। ସେଠି ଆଉ ମଧ୍ୟ କିବି ହଁ।
କେ କେବେ କମ୍ପ୍ଲିଟ୍ କଲେ ଆପଣ ଗ୍ରାଜୁଏସନ?
ଗ୍ରାଜୁସନ୍ କରିଛି ଦୁଇ ହଜାର ପନ୍ଦର।
ଓ ଦି ହଜାର ପନ୍ଦରରୁ ଗ୍ରାଜୁଏସନ୍ କମ୍ପଲିଟ୍ଣି ଆପଣ କିଛି କରୁନାହାନ୍ତି।
ମେ କଣ ସିଟି କରିଛି ତାପରେ ଘରେ ବିଜନେସ୍ ଅଛି ତ ସେଇଟା ଦେଖୁଛି।
ଓହ କ ଟାଇପ୍ର ବିଜନେସ୍ କଣ କରୁଛନ୍ତି?
ଫାର୍ମଙ୍ଗଂ ଟାଇପ।
ଫାର୍ମିଂ?
ହୁଁ ଫର୍ମିଂ ଫେଚର। ସେଇଟା ସବୁ ଦେଖିଲା ବେଳେ ସେଇଟା ସବୁ ଚାଲିଛି ଆଉ ସିଟି ମଧ୍ୟ କରିଛି। ଆଉ ଏଇ ଯୋଉ ଆଜିବ ସେଇଥିପାଇଁ ଆଉ କେବେ ଜବ୍ କିଛି କରୁନି। ସେଇଥିପାଇଁ ପ୍ରିପେୟାରେ ଚାଲଚି।
ଓହୋ ଆଉ ଫାର୍ମିଂ ଆପଣଙ୍କର କଣ ଫାର୍ମିଂ ଅଛି? ଚି ଆ ଗାଈର ୟ ଛେଳିର
ମ ନେଇ ଧାନ। ଚାଷ
ଓ ହେଇଯାଏ ଅ ମାନେ ଆପ୍ରେଜ୍ ଇନ୍କମ୍ ବାହାରି ପଡେ।
କଣ?
ମୁଁ କଇଲି ଆଭରେଜ ଇନକମ୍ ଆପଣଙ୍କର ପ ପଳେଇ ଆସେ।
ହଁ।
ଉ ମାନେ ଆପଣଙ୍କର ମ ମାସ ଶେଷ ଇୟରଲି ଆପଣ ହିସାବ କଲେ କେମିତି? ଗୋଟେ ଆ ଷ୍ଟଙ୍ଗ ର ଇନ୍ କମ୍ ସର୍ସ ଯେମତି ଆସେ।
ହଁ ହଁ ଆରାମ ସେ ଆସ।
ଆଜ୍ଞା ଆଉ ଘରେ କିଏ କିଏ ସବୁ ଅଛନ୍ତି ଆପଣଙ୍କର?
ଘରେ ବଡ଼ ଭାଇ ବାପା ସମସ୍ତେ ଅଛନ୍ତି ମା।
ଆପଣଙ୍କର ବଲାଙ୍ଗୀର ଫେମସ୍ ଏରିଆ କଣ ଅଛି?
ହଁ ବଲାଙ୍ଗୀର ର ହଉଛି ତମର ହରିଶଙ୍କର।
ଓହୋ।
ହରିଶଙ୍କର ଜାଣିଥିବେ?
ହଁ ହରିଶଙ୍କର।
ହଁ। ଓ ହ ଶଙ୍କର ସମଜ ଜାଗା ଆଉ ବି ସମ ଜାଗା ସେତି ପପୁଲାର ହେଇପାରନି ବହୁତ ଜାଗା ଅଛି।
ଏ ଯୋଉ ଓଅ ଝରଣା ମାନେ ଅଛି ଗେମ୍ ମାନେ ଅଛି ସେଇଟା କିରେ ସେ ଡେଭଲପ୍ ହେଇପାରୁନି।
ଗଣମେଣ୍ଟ ଏତେ ଡେଭଲପ୍ କଲେଣି ଆପଣ କରିପାରୁନି କାହିଁକି ଆପଣ ମାନଙ୍କର ସହଯୋଗ ରହୁନି।
ହ ନା ଆମ ଏପଟେ ଟିକେ
ଆପଣଙ୍କ ଲୋକାଲ ପ୍ରତିନିଧି ମାନେ ଯୋଉମାନେ ଥିବେ ସେମାନେ ଏତେ ଶୋଇ ଇଏ ନଥିବେନା ଆୱାର ମାନେ ଚାହୁଁନଥିବେ କରିବା ପାଇଁ
ହୁଁ।
ଆମ ଯାଜପୁରରୁ ଆସ ଦେଖିବ ଯାଜପୁରରେ ବହୁତ ଡେଭଲପ ହବ ବହୁତ। ଟୁୁରରିଷ୍ଟ ପ୍ଲେସ ହେଇଗଲାଣି
ସେଇଯେ ଆମ ଏପଟ ଯାହା ନେତା ହେଲେ ସବୁଭୁବନେଶ୍ୱର ଯାଇକି। ନାଇଁ ପଲଟିକ୍ସ କଥା ନାହିଁ।
ନେତା ତ ଏବେ ଆମେ ଯଦି ଜନତା ଯଦି ଠିକ ନହେବା ନେତାହିଁ ଲୁଟିବାକୁ ଆରମ୍ଭ କରିଚେ।
କହିଲେ ସେ ଏଇଯେ ପଲିଟିିକସ
ହଉ ଆଉ ଆପ କଣ ବରଗଡ଼ର କଣ ସବୁ ସରି ବଲାଙ୍ଗୀର ଫେମସ ଖାଦ୍ୟ କଣ?
ବଲାଙ୍ଗୀରର ଫେମସ ଖାଦ୍ୟ ଚାଉଳ ଚାଉଳ ଚାଉଳବରା। ଚାଉଳ ବରା ଆମ ଯୋଉ ଆମ ଯୋଉ ଲୋକାଲ ରହୁଛି ଆମର ଚକା ପିଠା।
ହୁଁ।
ଆମର ଗୋଟେ ଫେମସ ଖାଦ୍ୟ ସବୁରେ ବାହାରେ ମଧ୍ୟ। ଏଇ ଆମର ଦି ଇଟ୍ୟୁବଟା ଦେଖିିଲେ। କି କି ବହୁତ ନ୍ୟାସନାଲ ଆୱାର୍ଡବି ପାଇଛି। ତମର ଏଇଠି ଚେକାପିଠା ଫେମସ ବୋଲି। ହଉ ଗୋଟେ ବୁଙ୍କରେବି ଆସିଛି ମୁଁ ଯାଇଏ ଟିକେ ମନେ ନାହିଁ ମୋର
ହଁ ହଁ
ଓରେ ମଧ୍ୟ ଆସିଛି। ତମର ଯୋଉ ପାହାଡ ମିଠା ନୁହେଁନା ସେମିତି କରୁୁ।
ଝରଣା ଝରଣା ଫରଣା ଅଛି ସେଠି।
ଧରଣା ଅଛି ସେଠି ଆମର ହୀରାକୁଦ। ପାଖରେ ଯୋଉ ଝରଣା ସେଇଟା ଅଛି।
ବରଗଡ଼ଟ ତ ଗୋଟ ଡିଷ୍ଟିକ୍ ଆପଣଙ୍କର ହୀରାଦତ ସମ୍ବଲପୁର।
ସମବଲପୁର ଗଲା ଗଲା ବଲାଙ୍ଗୀର। ସେମିତି ଝରଣା ସେତିକି ବଡ ଝରଣା ନାହିଁ। ପାହାଡ ବହୁତ ଅଛି। ହାତୀ ପାହାଡ ଅଛି ତାପରେ ଅଛି।
ଆଉ ବଢିଆ ଆପଣଙ୍କର ଯାହାଉ ବଢିଆ ନେଚୁରାଲ ଅଛି ନେଚୁରାଲ ଏନଜୟ କରୁଥିବେ।
ଉୁଁ। ଜଙ୍ଗଲ ମଧ୍ୟ ବହୁତ ଲାଗିଛି ପାଖାପାଖି।
ଖାଇବା ପିଇବା କଣ ହେଇଥିଲା ଆପଣଙ୍କର ଆଜି?
ଖାଇବା ପିଇବା ଆଜିତ ପୂଜା ଥିଲାତ ପୁରା ଭେଜ ହେଇଥିଲା। ଆଉକିରି ପିଠା ସେଇଆ ସବୁ ହେଇଥିଲା।
ଆଉ ବଢିଆ ଆପଣଙ୍କର
ଆ ଏପଟେ ଚାଉଳ ଏପଟେ ଭେଜ ବେଶୀ ନନ ଭେଜ।
ନାଇଁ ନାଇଁ ଭେଜ ବଢେ ଏ ନନ ଭେଜ ଖାଇବାପାଇଁ। ଆରୁ ମାନେ ଇଏଟାରୁ ଭେଜ ସବୁବେଳେ ଖାଇବା ଦରକାର ସାଧା ଦିନେ ଅଧେ ନନ ଭେଜ। ଖାଇଥିଲେ ଚଳିବ।
ପରସେଣ୍ଟେଜ ବଢି ଚାଲିଚନ୍ତି।
ନାଇ ତା ଠାରୁ ବଢିଆ ବି ମନ୍ଦିର ପ୍ରସାଦ ସବୁଠୁ ବଢିଆ ତାର ଅଲଗା ପ ତାର ଟଷ୍ଟ ଆଉ କୁଅ ମାନେ ଶ୍ଵାଦ ପୁରା ବହୁତ। ଡିଫରେଣ୍ଟ ମାନେ ମୂଳା ପରଟା।
ହ
ଆଉ ଆପଣ ସେଠି ଆ କଣ ସେଠି କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍ କିଛି କ ଣ ଅଛି।
ହଁ ହଁ ନାଇସ୍ ଅଛି ତାପରେ ଆଉ ବହୁତ ଅଛି।
ପିଲା କିଛି ଆମେ ମୁଁ ଆକଚୁଆଲି ଗୋଟେ ସୋସିଆଲ ଅରଗାନାଇଜେସନ ରେ କାମ କରୁଛି। ଆମେ ପିଲାଙ୍କୁ କଣ କହୁଛୁ ଆମେ ପ୍ଲେସମେଣ୍ଟ ଯୋଗଉଛୁ।
ହଁ।
ସେମାନଙ୍କୁ ଟ୍ରେନିଂ ଦେଇ ପ୍ଲେସମେଣ୍ଟ କରିବା। ଯଦି ତ ମାନେ ଯୋଉମାନଙ୍କର ଅଠର ଏଜ୍ ରୁ ଅଧିକ ହେଇଥିବ। ପ୍ଲସ ଟୁ ପାସ୍ ଆଉଟ୍ କରିଥିବେ ଡ୍ରପ୍ ଆଉଟ୍ କରିଦଉଛନ୍ତି ପାଠ ଆଉ ଘରର ଅସ କହିବେ ନାଇଁ ପଢିବା ପାଇଁ ସେମାନେ ବେକାର ହେଇି ବୁଲୁ ଛନ୍ତି ସେଇଭଳି ପିଲାଙ୍କୁ ଆମେ ଟ୍ରେନିଂ ପ୍ରୋଭାଇଡ୍ କରୁଛୁ। ଆ ଯେମିତି କି କମ୍ପ୍ୟୁଟର ଶିଖାଉଛୁ‌ ଇନଣ୍ଟର ପ୍ରିପାରେସନ ସିଖଉଛୁ କମ୍ୟୁନିକେସନ ସ୍କି ସ୍କିଲ୍‌ ଶିଖଉଛୁ କଥା କହିବାର ଶୈଳୀ ଶିଖଉଛୁ ଇଣ୍ଟରଭ୍ୟୁ ପାଇଁ ପ୍ରିପେୟାର କରୁଛୁ। ଆଉ ଏ କ ସ୍ପୋକନ ଇଂଲିଶ ଯୋଉ ଅଛି ଆପଣଙ୍କର ତା ଉପରେ ଟ୍ରେନିଂ ପ ପିଲା କେମିତି କଥା କହିବେ ଶିଖିବେ ଗ୍ରୋମିଙ୍ଗ ଏଭ୍ରିଥିଙ୍ଗ୍ ସବୁ ଗୁଡ଼ାକ ଆମେ। ତାଙ୍କୁ ଏ ଡେମୋ ଦଉ ତୁ ଅ‌ ଅଭ୍ୟାସ କରିବା ପାଇଁ ଗୋଟେ ଇଣ୍ଟରଭ୍ୟୁ ପ୍ରିପାରେସନ କରଉଛୁ।
ସେଟା ଅନଲାଇନ ରେ ହଉଛି ନା ଅଫଲାଇନ ହବ।
ଅନଲାଇନ ଆଉ ଅଫଲାଇନ୍ ବୋଥ୍ କରାଯାଉଛି ଆମର।
ହଁ ଆପଣଙ୍କ ଅନଲାଇନ୍ ଅଫଲାଇନ ସେଣ୍ଟର ଟା କୋଉଠି ଅଛି।
ଆମର ଯାଜପୁରରେ ସେଣ୍ଟର ଅଛି।
ତ।
ହଁ ତ ଯାଜପୁରରେ ସେଣ୍ଟର ଅଛି। ଆଉ ଅଲ ଓଭର ଓଡିଶାରେ ବି ସେଣ୍ଟର ଅଛି ଯେମିତି କି ଆପଣଙ୍କର ଭୁବନେଶର ହେଲା। ଖୋର୍ଦ୍ଧା ହେଲା ଆପଣଙ୍କର ପୁରୀ ହେଲା। ଆପଣଙ୍କର ଭଦ୍ରକ ହେଲା ବାଲେଶ୍ଵର ହେଲା ଆଉ ଯାଜପୁର ହେଲା ଆମେ ଏଇଭଳିଆ ସବୁ ଜାଗାରେ। ଫ୍ରି ସେଣ୍ଟର ଅଛି ଆଉ ଆମେ ପାର୍ଟନର ସିପ୍ ସେଣ୍ଟର ସବୁ ବହୁତ ଜାଗା କରିଛୁ। ଯୋଉଠି ପିଲାଙ୍କୁ ଟ୍ରେନିଂ କରିକି ପ୍ଲେସମେଣ୍ଟ ପ୍ରୋଭାଇଡ କରୁଛି ପିଲାଙ୍କୁ।
ହଁ।
ତ ସେମିତି ଯଦି କିଏ ଆପଣ ନଜରରେ ଅଛନ୍ତି।
ପାଷ୍ଟ ସେଥେରେ ଆପଣଙ୍କ କଣ ଦରକାର କ୍ୱାଲିଫିକେସନ।
ଗୋଟେ ପିଲାର ଅଠର ବର୍ଷ ହେଇଥିବା ଦରକାର ଆଉ।
ନାଇଁ ନାଇଁ ଯେ ଯେ ଏ ଖୋଲିବାକୁ ଚାହୁଁଛି ତା ସେଣ୍ଟର। ଯେ ସେଣ୍ଟରରେ ଆପଣଙ୍କ ସେ ପାଟ ସେଇ ଟା ଖୋଲିବାକୁ।
ତାରେ କମ୍ପ୍ୟୁଟର ଇନ୍ସଟ୍ୟୂଟ୍ ଥିବା ଦରକାର ଆଉ ପିଲା ଥିବା ଦର ହଁ କମ୍ପ୍ୟୁଟର ଇନ୍ସଟ୍ୟୁଟ ଥିବା ଦରକାର କିଛି ନଥିଲେ ବି ସିଏ ଯଦି ପିଲା ଯୋଗାଡ କରିପାରିବ ଆମ। ଅନଲାଇନ୍ ମୋବାଇଲ ସାହାଯ୍ୟରେ ତାକୁ ଟ୍ରେନିଂ ଦେଇପାରିବ। ଟ୍ରେନିଂ ଦେଇକି ଆମେ ତାକୁ ଜବ ପ୍ରୋଭାଇଡ କରିପାରିବା। ଯିଏ ଆମକୁ ପାର୍ଟନରସିପ୍ ହବ ଆମେନ୍ ସହିତ ତାଙ୍କୁ ଆମେ ବି କିଛି ପ୍ରୋଭାଇଡ କରୁଛୁ ପଇସା।
ହଁ ତ ପରସେଣ୍ଟେଜ ପିଲା ଦେଖ୍ ଦେଖିକି ଟିକେ ସେ ହିସାବରେ
ଯଦି କମ୍ପୁଟର ଇନଷ୍ଟିଚ୍ୟୁଟ ବଗେରା ଥିବ ଆପଣଙ୍କ ପାଖରେ କହିବେ ଆମେ ତାଙ୍କୁ ସାହାଯ୍ୟ କରିବା।
ପ୍ରଥମତଃ ଇନଷ୍ଟିଚ୍ୟୁଟ ମିନିୟମ୍ କେତେ କମ୍ପ୍ୟୁଟର କେତେ କଣ ଦରକାର
କମ୍ପ୍ୟୁଟର କିଛି ଦରକାର ନାହିଁ ମିନିମମ୍ ପଚାଶଟା ପିଲା ଗୋଟେ ବ୍ୟାଚ୍ ପାଇଁ ଆମକୁ ମିନିମମ୍ ପଚିଶଟା ପିଲା ଦରକାର ଯେ ତା ପାଖରେ ପଚିଶଟା ପିଲା ଥିବ ଆମେ ଷ୍ଟାର୍ଟିଂ କରେଇ ପାରିବା କ୍ଲାସ୍।
ତାପରେ ତାପରେ ଯୋଡି ହେଲି ଚାଲିବ ନାହିଁ?
ଅନଲାଇନ୍ ସାହାଯ୍ୟରେ ମୋବାଇଲ୍ ସାହାଯ୍ୟରେ ଆମେ ଟ୍ରେନିଂ ଦେଇ‌ ପାରିବା ତାକୁ ବେସିକ୍ ଆଇଟି ପଢେଇ ପାରିବା ପଢେଇ ପାରିବା ତାକୁ ସ୍ପୋକ ଇଂଲିଶ ବି ପଢେଇ ପାରିବା।
ହ
ପଢେଇ ତାଙ୍କୁ ଟ୍ରେନିଂ ଦେଇପାରିବା। ତ ଟ୍ରେନିଂ ଦେଲା ପରେ ତାଙ୍କୁ ଜବ୍ ବି ଆମେ ଦେଇପାରିବା।
ଓକେ, ତ ଠିକ୍ ଅଛି ତମେ ଏପଟେ ଟିକେ ସେମିତି ଖୋଲିନାହାନ୍ତି ତ ବହୁତ କମ୍ ଅ
ତାଙ୍କୁ, ଆ ଯିଏ ଆମ ସହିତ ପାର୍ଟନରସିପ କରିବ ଆମେ ତାଙ୍କ ପାଇଁ ବି କିଛି ବେନିଫିଟ ରଖିଚୁ। ତାଙ୍କୁ ବି ବେନିଫିଟ୍ ଦେଇପାରିବୁ। ବୁଝିପାଇଲେ?
ହଁ‌।
ଯଦି ଆପଣଙ୍କ ଏରିଆରେ କିଛି ପିଲା ଅଛନ୍ତି ବେକାର ହେଇ ବୁଲ୍ ଆମେ ଟେନ୍ଥ୍ ପ୍ଲସ୍ ପିଲାଙ୍କୁ ଆମେ ନଉନୁ ମିନିମମ୍ ପ୍ଲସ୍ ଟୁ ପାସ୍ ଆଉଟ୍ ହେଇଥିବ, ଅଠର ବର୍ଷ ହେଇଥିବ।
ପ୍ଲସ୍ ଟୁ ପାସ୍ ଆଉଟ୍ ହେଇଥିବ ଅଠର ହେଇଥିବ।
ହଁ।
କଣ୍ଟିନ୍ୟୁ ଯେମିତିଆ ଯୋଉ ପିଲା ପଢୁଛନ୍ତି ସେ ପିଲା ବି ନେଇ ପାରିବ ନା ଖାଲି ଯିଏ ଡ୍ରପ୍ ଆଉଟ୍ ପିଲା?
ନାଇଁ-ନାଇଁ ଯିଏ ଡ୍ରପ୍ ଆଉଟ୍ କରିଥିବେ ପାଠରୁ ସେଇ ପରିକା ପିଲାଙ୍କୁ ନେଇ ପାରିବୁ।
ଆଉ ଯୋଉ ଯୋଉ ପିଲାଟା ପ୍ଲସ ଟୁ ପରେ ପ୍ଲସ ଥ୍ରୀ କରୁଥିବ ସେ ପିଲା
ପ୍ଲସ୍ ଥ୍ରୀ ଯଦି ଥାର୍ଡ଼ ଇୟର ହେଇଥିବ ଆମେ ଆଉ ତାକୁ ନେଇପାରିବୁ।
ଓ ଗୋଟେ ବର୍ଷ ହେଇସାରିଲା ପରେ ତମେ ନେଇ ପାରିବ।
ମିନିମମ୍ ଅଠର ବର୍ଷ ଦରକାର ଅଠର ବର୍ଷ ହେଇଥିବା ଦରକାର। ଅଠର ବର୍ଷର ପିଲା ହେଲେ ହଁ ଆମେ ତାଙ୍କୁ ଦେଇପାରିବା।
ଓ ତ ବହୁତ ବଢିଆ ଅଛି। ଏଇ ସାର୍ଟିଫିକେଟଟା, ଏଇଟା କୋଉ ଏନ୍ ଜି ଓ ଅଣ୍ଡରରେ ଚାଲିଛି ନା ଆପଣ
ହଁ ଏଇଟା ଗୋଟେ ଅନୁଦୀପ୍ ଫାଉଣ୍ଡେସନ ବୋଲି ଗୋଟେ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଅଛି ସି ଏସ୍ ଆର୍ ପ୍ରୋଗ୍ରାମରେ ଏଇଟା ଚାଲିଛି।
ଓ ସି ଏସ୍ ଆର୍ ପ୍ରୋଗ୍ରାମ ଚାଲିଛି। ଓ ବହୁତ ବଢିଆ ଇନିସିଏଟିଭ୍
ଠିକ୍ ଅଛି ଆପଣ ଦେଖନ୍ତୁ ଯଦି କିିଏ ଆପଣଙ୍କ ପାଖରେ ପିଲା ଇଣ୍ଟରେଷ୍ଟେଡ ହେବେ କରିବା ପାଇଁ ତ ଆମକୁ ଟିକେ କଣ୍ଟାକ୍ଟ କରଇଦେବେ ତାଙ୍କୁ।
ହଁ ସିଓର
ହଣ୍ଡ୍ରେଡ୍ ପରସେଣ୍ଟ୍ ଜବ ପିଲାଙ୍କୁ ପାଇବ ପିଲା ବି ହଣ୍ଡ୍ରେଡ୍ ପରସେଣ୍ଟ
ହଉ।
ଲେ?
କୁହ, ଜବ୍ ଟାକୁ ଏ ରହୁଛି ଯୋଉ ଏରିଆରେ ଥବ ସେଇ ଏରିଆରେ ନା କୋଉ ସ୍ପେସିଫିକ୍ ଜାଗା ଅଛି?